ଦବନି। ହ୍ୟାଲୋ ହଁ ହ୍ୟାଲୋ।
କଣ?
କଣ କିଛି ନାଇଁ ଭଲ ଅଚୁ?
ହଁ ଭଲ ଅଛି।
ଆଉ କଣ କରୁଛୁ?
ପାଠ ପଢୁଛି।
ଓହୋ। ଆଉ
ଆଁ। ନାଇଁ କିଛି ବି ଖାଇନି କିଛି ବି ଖାଇନି।
ହଁ
ତୁ?
ମୁଁ ଏବେ ଆଉ ଟିକେ ପୂର୍ବରୁ ଟିଉସନରୁ ଆସିଥିଲି ଆଉ।
ଅହ ମୋ ଛଡା ଆଉ କାହା କଥା ଶୁଭୁଛି କି?
ମମିର ଟିକେ ଟିକେ ଶୁଭାଯାଉଛି।
ଏଇ ମମି ହଁ କହିଲା ହଁ
ହଉ ହଉ।
ହଁ
କଣ କଣ ପାଠ ପଢିଲ ଆଜି?
ଆଜି ଆମର ଇଂଲିଶ କ୍ଲାସ୍ ହେଲା,
ହୁଁ
ରୁମି ଦିଦି ସାଇନ୍ସ କ୍ଲାସ କରିବାକୁ କହୁଥିଲେ ହେଲାନି ଆଉ
ହୁଁ ହୁଁ
ସ ସାତଟା ଅଧେ ହେଇକି ସ୍କୁଲରେ କିଛି ନାହିଁ ଆଁ ମ୍ ସେକେଣ୍ଡ ନା କେତେ ପିରିୟଡରେ ଆମକୁ ଡାକିଲେ ଆ ଗାର୍ଲସ ମାନଙ୍କୁ ଖାତା ବହି ସବୁ ସଜାଡିଆ କରେଇବାକୁ କହିଲେ ତାପରେ ଆମେ ତ ବହି ବାଣ୍ଟିଲୁ, ସଜାଡିଲୁ, ନାଁ ଲେଖିଲୁ ଦିଦି ନେଲେ।
ଉଁ ହୁଁ ଆଉ ଟିକେ ଧୀରେ କହ।
ହଁ ଲାଷ୍ଟ ପିରିୟଡ ପର୍ଯ୍ୟନ୍ତ
ଉଁ ହୁଁ।
ହେଲା, ହଁ ଲାଷ୍ଟ।
ଟାଇମ୍ ଟେବୁଲ ଟାଇମ୍ ଟେବୁଲ ଦେଲେ କି ଟାଇମ୍ ଟେବୁଲ ଦେଲେ କି?
ନାଇଁ ଟାଇମ ଟେବୁଲ ଦେଇନାହାନ୍ତି।
ମୁଁ ତୋର ସେଲଫ ଆଁ।
କଣ କହୁଛୁ?
ମୁଁ ତୋର ସେଲ୍ଫ ସଜେଇ ଦେଇଛି।
ହଁ କି ମୁଁ ଦେଖିନି।
ହଉ ଆସିଲେ ଦେଖିବୁ ଆଉ।
ହଁ କାଲି ଆହୁରି, ହଁ ଖାଲି ଆହୁରି ଇଲେଭେନ ଟୁଏଲଥ୍ ର ବୁକ୍ ବାଣ୍ଟିବାର ଅଛି। ଆମେ ବାଣ୍ଟିଥିବୁ
ତତେ କଣ ଲାଇବ୍ରେରୀ ଆସିଷ୍ଟାଣ୍ଟ ବନେଇଦେଲେ କି?
ନାଇଁ ଆମ ଗାର୍ଲ୍ସ ସେକ୍ସନ ଗାର୍ଲ୍ସମାନଙ୍କୁ ଡାକିଥିଲେ ଏରା ସବୁ କର ଯେତିକି ଅଳିହା ବାହାରିଲା ଆମେ ପ ଫୋପାଡୁଥିଲୁ। ବୁକ୍ ସବୁ ସଜାଡୁଥିଲୁ ବୁକ୍ ଖୋଲିକି ସବୁ ଆରେଞ୍ଜ କରୁଥିଲୁ ସେଟ ସେଟ ବନଉଥିଲୁ। ଯୋଉମାନେ ଆସୁଥିଲେ ସେମାନଙ୍କୁ ଆମେ ଗୋଟେ ଗୋଟେ କରିକି ଦଉଥିଲୁ। ହେଲା ହୁଁ ଆଉ କେତେ ପର୍ଯ୍ୟନ୍ତ କଥା ହବା ଏମିତି?
ସ ସମ୍ମାନର ସହ କଥା ହେବୁ।
ହଁ ସମ୍ମାନର ସହ ମୋ କଥା ହଉଛି ଆପଣଙ୍କ ସହିତ।
କେତେ ମିନିଟ୍ ହେଇଛି?
ଏବେ
ମୁଁ ଖୋଲିକି ଟିକେ ଦେଖେ ତାପରେ ମୁଁ କହିବି ମାତ୍ର ଦୁଇ ମିନିଟ
ଆହୁରି ଆଠ ମିଣ୍ଟି। ଆହୁରି ତିନି ମି ଏ ଆହୁରି ସାତ ମିନିଟ୍।
ମାନେ କେତେ ମିନିଟ୍ ଦେଖେ କରାହେବ କି ଏଇଟା ନଅ ମିନିଟ କି?
ଦଶ୍।
ଓହୋ ଦଶ ମିନିଟ୍। ହଉ ଆଉ କଣ କହିବ କୁହ।
ହଁ ମୁଁ କହିବି କୋଶ୍ଚେନ ପଚାରିବି।
କଣ? ମତେ ଯଦି ଆସିବନି ତାହା। ହଁ କୁହ।
ହୁଁ।
ହଉ।
କହିବାକୁ ରେଡ଼ି ତ?
ହଁଁ ତୁମ କଥା ମତେ ଝରକା ପଟେ ବି ଶୁଭା ଯାଉଚି ଟିକେ ଟିକେ।
ଓହୋ ହଁ ହଁ।
ହଉ ମୋ କଥା ଶୁଭା ଯାଉଛି କି?
ହଁ ଟିକେ ଟିକେ ଶୁଭା ଯାଉଛି।
ଓହୋ ହୋଉ କୋଶ୍ଚେନ ପଚାର।
ହଉ ମୁଁ ପଚାରୁଛି ତାହେଲେ।
ହଁ ପଚାରନ୍ତୁ।
ହୁଁ।
ଆମ ଘରେ ଜାଣିଛ ନୂଆ ଖଟ ବନା ହଉଛି।
ହଁ ହଁ ଆମ ଘରେ ବି ବନା ହଉଛି, ଦୁଇଟା ବନା ହେଇଛି।
ଆ ଆମ ଘରେ କବାଟ, ଝରକା, ଖଟ ବନା ହେଇ ସାରିଲାଣି। ମାନେ ଖଟ ଏବେ ଚାଲିଛି ଆଉ। ବାକି ସବୁ ବନା ହେଇସାଇଲାଣି।
ଓହୋ।
ହଁ ଏପଟେ ବିଲେଇ ଗୋଟେ ଝଗଡା ଲାଗୁଛନ୍ତି ବୋଧେ।
ଉଁ ହୁଁ।
ହେଇ ଦେଖୁନ ବିଲେଇ
କଣ ଖାଇକି ଟିଉସନ୍ ଯାଇଥିଲୁ?
ମୁଁ ଇପି ଖାଇକି ଟ୍ୟୁସନ ଯାଇଥିଲି ଚପ୍ ଷ୍ଟିକସ୍ ରେ।
ତୁମେ ସେତେବେଳକୁ ଶୋଇଥିଲ।
ହଁ ହଁ।
ହଉ ଏବେ କୋଶ୍ଚିନ ପଚାର।
ହୁଁ ମୁଁ ଟିକେ ଖୋଜୁଛି।
ତୁମେ କଣ ତମ ବହିରୁ ପଚାରିବ କି? ମତେ ଲାଗିଲାଣି ମମି ଆସୁଛି ଏପଟକୁ। ହୁଁ ପ୍ରଶ୍ନ ପଚାର।
ହୁଁ ପଚାରୁଛି।
ହୁଁ ପଚାର।
କେହୁଁ କେଉଁ ମହାସାଗର ଗୋଟିଏ ଦେଶର ନାମରେ ରଖାଯାଇଛି?
କେଉଁ ମହାସାଗର ଗୋଟେ ଦେଶର ନାଁ ରଖା ହେଇଛି?
ହଁ।
ରହିଥା ଟିକେ ଭାବେ ମୁଁ ତାପରେ ମୁଁ କହିବି।
ହଉ ହଉ ସେଇଟା ଛାଡ ଆଉ ଗୋଟେ ପଚାରୁଛି।
ହଉ ହଉ।
କହିବୁ କାହାର ଜୀବନ କେତେ ବର୍ଷ ଥାଏ? ମଣିଷର
ମନି ଶହେ।
ହଁ। ଆଉ କଇଁଛର?
କଇଁଛର ବଧେ ପଚାଶ ଷାଠିଏ।
ଶହେ କୋଡ଼ିଏ।
ଓ ଆମର ତାହେଲେ କୋଡିଏ ବର୍ଷ ଅଧିକ ନାଇଁ କି?
ମଣିଷର ଷାଠିଏରୁୁ ଅଧିକ। ଯିଏ ଯେତିକି ବର୍ଷ ବଞ୍ଚି ପାରିଲା ଆଉ ଆଉ ତିନି ମା ଛର।
ତିମି ମାଛ ବୋଧେ ଛଅ ମା ବର୍ଷ।
ସତୁୁରୀ ବର୍ଷ।
ହେ ପ୍ରଭୁ ସତୁୁରି ବର୍ଷ।
ହୁଁ।
ଏ ମାଇଁ ଗଡ଼।
ଆଉ ଭାଲୁ ର ମୁଁ ଅପସନ୍ ଦଉଛି ହେଲା।
ହଉ।
ହୁଁ ପଚାଶ ବର୍ଷ ତିରିଶ୍ ବର୍ଷ ଅଶୀ ଶହେ?
ଅଶୀ।
ତିରିଶି ବିଚରା।
ହଁ କେତେ କମ୍ ଭାଇ ଅପସନ୍ ଟିକେ?
ତିରିଶି ପଇଁତିରିଶି ଚାଳିଶି ପଚାଶ୍।
ଚାଳିଶି।
ପାଖାପାଖି ଅଛ ପଇଁତିରିଶି।
ଓ ମତେ ଲାଗୁଥିଲା ମୁଁ କହିବି ଭାବୁଥିଲି। ଗାଈ ଗାଈର
କୋଡିଏ ପଚିଶି।
ଓ ପଚିଶି। ମୁଁ ୟୁଟ୍ୟୁବ୍ ରେ ଦେଖିଥିଲି ମୁଁତା
ମୂଷା।
ବଶ କୋଡ଼ିଏ କୋଡ଼ିଏ ବର୍ଷ। ହେ ପ୍ରଭୁ ମାତ୍ର ଚାରି ବର୍ଷ। କେତେ ଦୁଃଖ ସବୁଠୁ ବାପ ଏମାନଙ୍କ ପାଇଁ ଲାଗୁଛି ହଁ କି ନାଇଁ?
ଠେକୁଆ।
ଠେକୁଆ ଶହେ ହଜାରେ।
ପାଞ୍ଚ ବର୍ଷ।
ଓ ମାଇଁ ଗଡ। ପା ଓ ମାଇଁ ମାତ୍ର ପାଞ୍ଚ ବର୍ଷ। ଦୁଃଖ ଲାଗୁଛି ଟିକେ ବିଚାରି।
ତ ବ୍ୟବହାର କରନ୍ତୁ ନାହିଁ।
ଓହୋ।
ଆଉ ହାତୀର ବୟସ।
ହାତୀର ବୟସ ବଧେ। ଚଉଦ ବର୍ଷ ହେଇଥିବ।
ଶହେ ବର୍ଷ।
ବୁ ଭ
କାଉ।
କାଉ ବି ଶହେ ବର୍ଷ। ଏବେ କବି ମାନଙ୍କ ନାଁ ପଚାରିବି କହିପାରିବ କାହାକୁ କୋଉ ଉପାଧି ମିଳିଥିଲା।
ଆଦିକବି।
ଦଖଲ। ନାଇଁ। ଆ। ନାଇଁ ଇଁ ମୁୋର ତ ଚାଲିଛି।